ହାଲୋ ହାଲୋ ପ୍ରିୟଙ୍କା ସାହୁ।
ଆଉ।
ପ୍ରିୟଙ୍କା ସାହୁ କହୁ ଛନ୍ତି ତ।
ଆଜ୍ଞା।
କୁହ ଏଥର।
କଣ କରୁଚନ୍ତି?
ବସିଚି ଆଉ
ହୁଁ ହୁଁ।
ବସିକି ଆଉ ହଁ ଦିନରେ ତାଙ୍କ ଘରୁକୁ ପଳେଇବା।
ଓ ହୋ।
ଲୀନା ର ମୁଣ୍ଡ ବିନ୍ଧୁଚି ତା ମା ରଙ୍କର ବି ମୁଣ୍ଡ ବିନ୍ଧୁଚି। ଔଷଧ ଖାଇକି ଶୋଇଚନ୍ତି।
ଉ ହୁଁ ହୁଁ। ଆଉ ରଜରେ କଣ କରିଥିଲ?
ରଜରେ ପ୍ରଥମ ରଜ ଦିନ ଆମର ସମସ୍ତିଙ୍କ ବନ୍ଧୁବାନ୍ଧବ ଘର ବୁଲିକିନା ସରିଗଲା।
ଯୋଉ ଭାର ବୁହା ହୁଏ ଯୋଉ ନିଆଯାଏ।
ରଜ ଭାର ନେଇକି ତିନିଟା ଘର ବୁଲିଲି।
କଣ ତମ ଭୋଉଣୀ ମାନଙ୍କ ଘର?
ହଁ ନାନୀ ହେବେ କୁଞ୍ଚୁ ନାନୀ ଘର ମାନି ଘର ଆଉ
କଣ ଡ୍ରେସ୍ କରିଥିଲ କୁଆଡେ ବୁଲିବାକୁ ଯାଇଥିଲ?
ତାରିଣୀ ଘଟଗାଁ। ଘଟଗାଁ ତାରିଣୀ ବୁଲିବାକୁ ଯାଇଥିଲି। ମୁଁ ଆଉ ପାଞ୍ଚ ଜଣ। ତାଙ୍କୁ ସବୁ
ସେଠି କଣ ବୁଲିଲ କଣ ଦେଖି
ସେଠି ଯୋଉ ଯୋଉ ଭିଡ ଯେ ଏତିକି ଭିଡ ରଜରେ ବୋହୁତ ଲୋକ। ଲୋକମାନେେ ଏତେ ଲୋକ ଲାଇନ ହେଇକି ସବୁ ଗୋଟେ ଗୋଟେ ଯାଉଥାନ୍ତି। ଅଲଗା ଜିନିଷ ସବୁ ଅଲଗା ମାନେ ପୁରା ବୋହୁତ ଭିଡ ଅଲଗା ଦିନେ ଯିବ ଭଲସେ
ସେଥିଲାଗି ରଜରେ ଯିବା କଥା ନାଇ କୁଆଡେ ଫାଙ୍କାରେ ବରଂ ଯିବ। ଭଲସେ ପୁରା ଦର୍ଶନ କରିବ।
ହୁଁ। ଅଲଗା ଦିନେ ଯିବା ପୁରା ଭଲସେ ଦେଖି ଦେଖିକି ଆସିବା ଆମେ ବି ସେତ ଗଲୁ ଭିଡ ପୁରା ଭୋଗ କରି ତ ଦବା ପାଇଁ ଏତେ ଭିଡ ଭୋଗ ଦେଇ ପାରିଲୁନି ବହୁତ ସମୟ ପରେ ଦେଲୁ। ତାପରେ ପଛରେ ପୁଣି ପଡ ପଢିବାକୁ ଟାଇମ ଥିଲା ଆମେ ଗଲୁ ସେଇ ଟାଇମରେ ପୁରା ଭଲସେ ଦେଖିକି ଆଇଲୁ।
ଉଁ ହୁଁ।
ଏଟା ଏରା ସବୁ ସମ୍ ଚାରି ପାଞ୍ଚ ଜଣ ଗଲୁ ଦେଖିକି ଆଇଲୁ ପୁରା ଭଲସେ।
ଭଲ ଆଉ କଣ ସେ ଟିକେ ଦେଖିଲ?
ଠାକୁର ଦେଖିଲୁ କଣ ଦେଖିବୁ?
କି ଠାକୁର?
ତାରିଣୀ ଠାକୁର।
ହୁଁ ହୁଁ ଯାଜପୁରରୁ ସେଟା କେତେ ବାଟ?
ଉଁ ଯାଜପୁରୁ ହ ଅଶୀ ଅଶୀ କିଲୋମିଟର ହବ ବୋଧେ? ଆଶୀ ରୁ ନବେ ଭୁବନେଶ୍ଵରର ଶହେ।
ତା ଠାରୁ ବି ଅଧିକ।
ଭୁବନେଶ୍ଵର ଠାରୁ ଭୁବନେଶ୍ୱରଠାରୁ ଏଇଠୁ ଆମ ଘର ପାଖରୁ କମ୍ ସେଟା। ଭୁବନେଶ୍ୱର ଅଧିକ ବାଟ ହବ।
ହୁଁ।
ତାରିଣୀ କମ୍ ବାଟ ହବ।
ଆଚ୍ଛା ଆଉ
କଣ ରଜରେ ତମର ହେଲା କୁହ। ନା ପଇସା ନାହିଁ।
ଉଁ ହୁଁ ହୁଁ ହୁଁ। ଉଁ ହୁଁ ରଜରେ ପା ନୂଆଡ୍ରେସ୍ କରନ୍ତି।
ନୂଆ ଡ୍ରେସ କରନ୍ତି କି କି ପିଠା ହେଇଥିଲା ତମର କହିଜା।
ଆମର ହେଇଥିଲା ଆମର ପିଠା ଏଇଟା କରିନଥିଲେ ଖରା ଗରମ ଅଧିକ ହେଉଥିଲା ବୋଲି। ଆମର ଦହି ପଖାଳ କରିଦେଇଥିଲେ।
ଦହି ପଖାଳ ସହିତ ଆଉ କଣ ଦରକାରେ
ହଁ ଖରା ଦିନେ ତ ସେଇ ମଜା ଆଉ ଏବିରି ଦରକାର ମୁଣ୍ଡାର।
ଦହି ପଖାଳ କୁ ମାଛ ବସଚ୍‌ ମୁଁ ମ ମଟନ ଖାଇଥିଲି ଯାଇକିନା। ମଟନ ସାଙ୍ଗକୁ ବିରିୟାନୀ ରାତିକି ବିରିୟାନୀ ର ଫାଷ୍ଟ ରଜ ଦିନ ପ୍ରଥମ ରଜ ଦିନ
ରଜ କେତେ ଦିନ କଣ କଣ?
କଣ କଣ ମୁଁ ଜାଣିନି ରଜ ତିନି ଦିନି। ପହିଲି ରଜ। ପାଳନ ହଉଛି ତିନି ଦିନି।
ହୁଁ।
ଆଉ ରଜ ସଂକ୍ରାନ୍ତି ଶେଷ ରଜ ପହିଲି ରଜ ରଜ ସଂକ୍ରାନ୍ତି ଶେଷ ଦିନ ଆଉ ବସୁମତୀ ସ୍ନାନ ଆଉ ଗୋଟେ କଣ?
ଆଉ ଗୋଟେ କଣ ପା ରଜ ସଜବାଜ ଗୋଟେ ରଜ ସଂକ୍ରାନ୍ତି ଗୋଟେ ପହିଲି ରଜ ଗୋଟେ ଇଏ ଗଲା ନା ତିନି ଦିନ ବସୁମତି ଗାଧୁଆ ଗୋଟେ ଚାରି ଦିନ। ଆଉ ଗୋଟେ କଣ ଫାଷ୍ଟଦିନ ଟା କଣ ମର ହଁ ଗୋଟେ ଏମିତି ଅଛି
କଣ? ଆମର ଆମେ ଜାଣିଛୁ ଆମର ତିନି ଦିନ ପାଳନ ହୁଏ। ତିନି ଦିନି ରଜ।
ହୁଁ ହୁଁ କିନ୍ତୁ ପାଳନ କରନ୍ତି ତିନି ଦିନ
ହଁ ବସୁମତୀ ସ୍ନାନ ଚାରି ଦିନିରେ ଖାଲି ପୂଜା ହୁଏ। ଆଉ କଣ ହୁଏ?
ବସୁମତୀ ଦିନ ପୂଜା ହୁଏ ସେଦିନ ପୁରା ମାନେ ବର୍ଷା ହବାଟା ପୁରା ଧାର୍ଯ୍ୟ। ସେଇଟା ଆମର ପରମ୍ପରା ରହିଆସିଛି ଆଉ।
ଏଇ ବର୍ଷ ବର୍ଷା ହେଇଛି ନା?
ଏ ବର୍ଷ ହେଇନଥିଲା କଣ ପାଇଁ କେଜାଣି। କିନ୍ତୁ ସବୁ ବର୍ଷ ହୁଏ ଏବର୍ଷ ବି ଉଠେଇଥିଲା।
ବଡ ବଡ ଲୋକମାନେ କହିକି ଯାଇଛନ୍ତି ବର୍ଷା ହୁଏ ବୋଲି। କୁଆଡେ ବୁଲିବାକୁ ରଜରେ ଯିବା ହୋଇଥିଲା। କେତେ ଦୋଳି ଖେଳିଲ?
ମୁଁ ଦୋଳି ଖେଳିନି କି କୁଆଡେ ବୁଲିବାକୁ ଯାଇନି ନୂଆ ଡ୍ରେସ ବି ପିନ୍ଧିନଥିଲି ଶୋଉଥିଲି ଖାଲି। ଶୋଇବାଟା ବି ଗୋଟେ ପ୍ରକାରର ରଜ।
ହେ ହେ ଶୋଇକିନା ଶୋଇବା ରଜ।
ହୁଁ। ମୋ ହିସାବରେ ଶୋଇବା ଟା ବି ଗୋଟେ ପ୍ରକାରର ରଜ।
ହୁଁ ଆ ଦିନ ଯାଇକିନା ବହୁତ ଦୋଳି ଖେଳିଛୁ।
ଯଦି ବି ଯିବ ଅଲଗା-କେବେ ଯିବ। ଏ-ଟାଇମରେ ଗଲେ ପୁରା ଭିଡ ସବୁଆଡେ।
ସବୁଆଡେ ଜଗତେଶ୍ଵର ଧାମ ଯୋଉ କହୁଥିଲେ ଯିବା ପାଇଁ ସେଠି ଆହୁରି ଭିଡ।
ଓହୋ ସେଇଟା ଆର ବର୍ଷ ତ ପୁରା ରେକର୍ଡ କାଟିଥିଲା ଭିଡରେ।
କେତେ ରାସ୍ତା ଓ କେତେ ପର୍ଯ୍ୟନ୍ତ ଦି ତିନି କିଲୋମିଟର ପର୍ଯ୍ୟନ୍ତ ପୁରା- ଟ୍ରାଫିକ୍ ଜାମ ହୁଁ। ବିଲ ରାସ୍ତାରେ ପୁରା ଲୋକ। ଦି ତିନି କିଲୋ ଭିତରେ ପୁରା ଭିଡିଓ ବନେଇ ଏତେ ଓ ଭିଡିଓ କରି ସବୁ ଛାଡୁ ନଥିଲି।
ହଁ ବହୁତ ଭିଡ ହେଇଥିଲା ତ।
ହଁ।
ହଁ ସେଇଟା ଗୋଟେ ବିଲ ରାସ୍ତାଟେ ନା ଯିବାକୁ ଅସୁବିଧା ହ
ଗୋଟିଏ ରାସ୍ତା ଗୋଟିଏ ରାସ୍ତା ସେଇପଟେ ଆସ୍ ଯିବୁ ସେଇପଟେ ଆସିବୁ। ଲୋକ ଲାଷ୍ଟକୁୁ ବିଲ ଶୁଖିଲା ଥିଲା ବିଲ ବାଟେ ସବୁ ଗଡିକି ପଡିଗଲେ। ଆଉ କେତେ ଉ ଜଣକ କେତେ ଘଣ୍ଟା ଦି ତିନି ଘଣ୍ଟା ଲେଖା ଠିଆ ହେବେ। ଟ୍ରାଫିକ ଯାମ ଏତେ।
ହଁ।
ନା ତାରିଣୀ ଗଲୁ ଉ କିଛି ନାଇଁ କିନ୍ତୁ ସେଇଠି ତ ଖାର ଭିଡ ଆଉ। ଘଣ୍ଟେ ଦି ତିନଦିନ ଦୁଇ ତିନି ଘଣ୍ଟା ଭଳିଆ ଲାଗିଲା ଦି ଘଣ୍ଟା ଭଳିଆ। ଭିତରେ ଯାଇକିନା ଭୋଗ ଦେଲା ବେଳକୁ ଭୋଗ ଦେଇକି ଆସିଲା ବେଳକୁ ଭିଡ଼। ପୁଣି ପହଡ ପଡ଼ିବାକୁ ଟାଇମ ଥିଲା ସେଇ ଟାଇମରେ ଆମେ ଗଲୁ, ପୁରା ଠାକୁରଙ୍କୁ ପୁରା ଭଲସେ ଦେଖିକି ନା ଆଇଲୁ। ଆଉ ଖାଇବାକୁ ତ ଏଠି କିଛି ବି ମିଳୁନି। ହଁ ପହଡ ଟାଇମରେ ପୁରା ଭଲସେ ବୁଲିକିନା ଦେଖିକିନା ଚାରିକର ପୁରା ବୁଲିକି ଦେଖିକି ଆଇଲି। ଆଉ ଖାଇବାକୁ ତ ଏଠି ଯୋଉ ହୋଟେଲ ସବୁ। ଯୋଉ ଭିଡ ଯୋଉ ଭିଡ଼, ଘଣ୍ଟେ ଘଣ୍ଟେ ନେଖା ଠିଆ ହେବାକୁ କହିଲେ ଆମକୁ। ଆଉ ଖାଇନୁ ଯେ ଏମିତି ଗୋଟେ ଜାଗାରେ ହଉଚି ଇ କଞ୍ଚା ପରିବା ସବୁ।
ହଁ।
ଏନ୍ ମାନେ କଷି ଦେଇଚନ୍ତି ବାଟଣ ଗୁରାକ, ଭଲ ଲାଗୁଥିଲା ଝୋଳ ଗୁରା। ଏ ତ ଆଳୁ ସିଜିନି କି ପଟଳ ସିଜିନି। ଖାଲି ଯେମିତି ଗୋଳେଇକି ଦେଇ ଦେଇଚନ୍ତି। ମୁ ତ ଚୋବେଇ ଆ ଚୋବେଇ ଆ ଏତ ଏ ଲୋକମାନେ ଭିଡ ପ୍ରବଳ। ଲୋକ ଯୋଉ ହଉ ହୋଟେଲ କୁ ଯିବୁ ଘଣ୍ଟେ ଦେଢ ଘଣ୍ଟା ନାଖା କହିଲେ ଇଆଡେ ଭୋକ ପ୍ରବଳ ଲେଟ ହେଲାଣି ସେ ତିନିଟା ସାଢେ ତିନିଟା ବେଳକୁ ଆମେ ଖାଇଲୁ। ସାଢେ ଦଶଟା ବେଳୁ ଯାଇଥିଲୁ। ଏତେ ଲୋକ ଏତେ ଲୋକ।
ଖରା ବେଳେ କଣ ଖାଇଥିଲ?
ପଖାଳ ଭାତ ଆଳୁ ସିଝା ଆଳୁ ଭତ୍ତା ଆଚାର
ରା ଆଜି ପୁରା ମାଡ଼ ନା?
ଅଉ ହ ନା ଆଜି ଏକାଦସି ବୋଉ ଖାଇବନି। ବୋଉର ରୁଟି ସିଏ ରୁଟି ଖାଇଲେ ମୁଁ ମୋର ପଖାଳ ଭାତ। ଆଳୁ ଭତା ଆଚାର ମିକ୍ସଚର ମୁଁ ଲଗେଇକି ଖାଇଥିଲି ଆଉ। ହଁ ଏକା ମୁଁ ଖାଇଦେବି ଆଉ।
ହୁଁ ହୁଁ।
ଆଉ କଣ ଖିଆ ହେଇଥିଲା କହ ଯା
ଖରାବେଳେ ମୁଁ ଖାଇଥିଲି ଭାତ ଡାଲି ଭଜା
ହଁ।
ଉଠୁଛ କେତେବେଳେ?
ମୋର ସକାଳ ହଉଛି ଆଠଟା
ମୋର ଯେମିତି ଦଶଟା ଆଉ।
ହଁ ଦଶଟାରେ ଉଠୁଛୁ ତୁ ମନ ବୁ ଆଜି ସାତଟାରେ ଉଠିଚି ସାତଟାରେ ଉଠ ହଁ ନିଦ ହେଇଗଲା ଆଉ। ନିଦ ଭାଙ୍ଗିଲାବୋଲି ଉଠିଗଲି ନହେଲେ ହାଏଷ୍ଟ ମୋର ଆଠଟା। ଯେତେ ଯାହା ହେଉ ଆଠଟା ପର୍ଯ୍ୟନ୍ତ ଆଠଟା ପରେ ଆଉ ଶୁଆ ଶୁଇ ନାହିଁ।
ଯା ହେଉ ବଢିଆ। ମୋର ଗୋଟେ ଅଭ୍ୟାସ ହେଇଯାଇଛି ଆଉ। ଏବେ ଦଶଟା ମାନେ କନ ମୁଁ ଫୋନ୍ ଟିପି ଟିପି ଉଠେଇଦ ନହଲେ ଉଠି ଯିଆ ଯେମତି
ହଁ।
ଉଠେଇ ଦେଇଥିଲେ ଫୁଣି ଟିପି ସାରିକି ଉଠେଇ ଦେଇଥିଲେ।
ମୁଁ ହାତଟା ରିନା ତାର ଶୋଇଥିଲା ମୁଁ ମୋର ଉଠିକି ଗଲି ଏଇ ଦିନେ ଉଠିଲା ଆଠଟରେ ଆଜି କମ୍ପୁଟର ଯାଇ ନଥିଲୁ କି?
ମୁଁ ଆଜି ଯାଇନି ମୁଁ ଆଉ ଯାଉନି କିଛି ଦିନ ହବ।
କିି
ଏ କାମ ରହିଯାଉଛି ଯାଇଥିଲି କଲେଜ ସାର୍ଟିଫିକେଟ ପାଇଁ। ଆଉ ଥରେ ଏମିତି ବ୍ରତ ହେରିକ ପଳେଇଥିଲି ଆଉ ଯାଇପାର ନଥିଲି ଆଉ। ଯିବି ଏକାଥରେ। ଯିବି କଣ ସରିତା ଯିବ ସେଗୁଡା
ତୋର ବି ସରିଯିବ। ତୋର ତାର ଅମରି।
ହଁ ତାର ବି
ଅମର ଯାଉଛି ନା?
ହୁଁ।
ତୁ ଏକା ଯାଉନୁ।
ସେ ଆଉ ଯାଉନି କିଛି ଦିନ ହବ। ସେ ଓଜେଇ ଏକ୍ଜାମ ପାଇଁ ପ୍ରିପେୟାର ହଉଛି ନା।
କି ଏକ୍ଜାମ କି ତାର?